ହୁଁ ଆଚ୍ଛା କହିଲା ଜଙ୍କ ଫୁଡ ର କୁ ପ୍ରଭାବ କଣ?
ଦେଖ ମୁଁ ତମକୁ କହିଲି ଖାଇବା ପରେ ସେ ସବୁ କହିଲି କି ତମ ଖା ଖାଦ୍ୟ ଖାଇଲେ କଣ ହବ? ତାପରେ ସନ୍ତୁଳିତ ଖାଦ୍ୟ ଗୋଟେ କହିଲେ ତମକୁ ସେଟା ସେଇଟା ହେ କଣ ଜଙ୍କ ଫୁଡ ଉପରେ ମାନେ ଆମେ ଯଦି ଖାଇବା ଜଙ୍କ ଫୁଡ ବାହାର ଜିନିଷ ଖାଲି ଖାଇବା । ଲୋକଙ୍କ ଦେହ ଖରାପ ହବ, ଯଦି ଆମେ ଘର ତିଆରି ଭଲ ଜିନିଷ ଖାଇବା ମାନେ ଘର ତିଆରି ମାଆଙ୍କ ହାତ ରନ୍ଧା ଖାଇବା ଖାଇବା ରେ ଆମ ଦେହ ଠିକ ରହିବ ତାପରେ ହେଲା କଣ କହିଲ? ଜଙ୍ଗଫୁଡ ର ଅଧିକ ଚର୍ବି ଲୁଣ ଓ ଚିନି ଥାଏ ମାନେ ଆମେ ଘର ଜିନିଷରେ ଯେତିକି ପରିମାଣ କମ ଥାଏ ବାହାର ଜିନିଷରେ କଣ ତା ପରିମାଣ ଟା ଅଧିକ ଥାଏ ଏହା ମୋତା ବଣ ହୃଦ ରୋଗ ଓ ମଧୁମେହ ଭଳି ରୋଗ ସୃଷ୍ଟି କରେ ଦେଖିବ ଛୁଆ ମାନ ମୋଟା ହେଇଯାଆନ୍ତି, ମାନେ କଣ ପାଇଁ ଜାଣିଛ -ଯୋଉମାନେ ବାହାରର ଜଙ୍କ ଫୁଡ ଅଧିକ ଖାଉଥିବେ, ଧର ଗୁପଚୁପ ହେଲା ମୋମୋଜ ହେଲା ଏ ସବୁ ଯୋ ଏବେ ସବୁ ଯୋଉ ନୂଆ ସବୁ ଜିନିଷ ସବୁ ବାହାରିଛି ଖାଇବା ଯେତେ ଖାଇବ ସେଥିରେ କଣ ତେଲ ଅଧିକ ଥାଏ ଆଉ ଚିନିଟା ଆମ ଯେତିକି ସବୁ ଧଳା ଜିନିଷ, ମୁଁ ଯେତିକି ଜାଣିଛି ଯେତିକି ବହିରୁ ପଢିଛି, ଯେତିକି ସବୁ ଧଳା ଜିନିଷ, ଦେହ ପାଇଁ ଖୁବ୍ ହାନି ଯେପରିକି ମଇଦା ହେଲା ଆଉ ଚିନି ହେଲା ଆଉ ଏମିତି ବହୁତ ସାରା ଜିନିଷ ଅଛି ଯଉଟା ଖାଇଲେ କଣ ହବ ନା ଆମ ଦେହକୁ ବହୁତ ଖରାପ କରେ ମାନେ ଆମର ମୋଟାପଣ ଆମ ଚର୍ବି ଟାକୁ ବଢେଇ ଦିଏ ତାପରେ ବାହାର ଜିନିଷରେ ତେଲ ବି ଅଧିକ ଦେଇଥାନ୍ତି । କୋଉ ମାନେ ବାସି ଜିନିଷ ବି ଦେଇଥାନ୍ତି ଖାଇବାକୁ ଯାହା ଫଳରେ ଖାଇଲେ ଆମର ବାନ୍ତି ଝାଡା ପେଟ କାଟିବା ଏମିତି ହେଇ ହେଇ ତାପରେ ପେଟ ଭିତରେ ରହିକି ସେଟା ସବୁ କଣ ଭବିଷ୍ୟତକୁୁ ରୋଗ ସୃଷ୍ଟି କରୁଛି। ବୁଝିଲ କି? ତ ଜଫୁ ଟା ମୋ ମତରେ ଖାଇବାଟା ହିଁ ଭଲ। ସବୁବେଳେ ଘର ଜିନିଷ ଖାଇବାଟା ଭଲ ଯଦି ବି ଆମକୁ ଜଙ୍କ ଫୁଡ ଖାଇବାର ଅଛି ତାକୁ ଆମେ ଘରେ ତିଆରି କରି ଖାଇବା ଗୁପଚୁପ୍ ହେଲା ଘରେ ଆମେ ନିଜେ ଅଟାରେ ତିଆରି କରିବା ଗୁପଚୁପ, ନିଜ ଜିନିଷରେ ତିଆରି କରିବା ଖାଇବା ତ ସେଇଟା ମୋ ମତରେ ଭଲ, ମୁଁ ତମକୁ କହିଲି ନା ସେତେବେଳେ ବ୍ୟାୟାମର କଣ ଇ କଥା କହିଥିଲେ ନା ଏତଟା ଯୋଗର ମାନେ ଜ ବହୁତ ଉପକାରିତା ରହିଛି କାରଣ ମୁଁ କହିଲି ଖାଲି ଖାଇଦେଲେ ହବନି ଯୋଗ ନିହାତି ଦରକାର ବିଭିନ୍ନ ରୋଗ ପାଇଁ ବିଭିନ୍ନ ପ୍ରକାର ଯୋଗ ଅଛି ମାନେ ଏତେ ଯୋଗ କରିବା ଆମ କଣ ମୁଣ୍ଡ ଶାନ୍ତ ରହିବ ବୁଝିଲ। ତାପରେ ହେଲା ଯୋ ରୋଗର ଶରୀରର ଓ ମନକୁ ସୁସ୍ଥ ରଖେ ସବୁ ମନକୁ ସୁସ୍ଥ ରଖିବ ଶରୀର ସୁସ୍ଥ ରହିବ ଏହା ମାନସିକ ଚାପ ମଧ୍ୟ କମେଇଦବ ଶ୍ୱାସକ୍ର୍ରିୟାରେ ସୁଧାର ଆମେ ଦେଖିବା ଗୋଟେ ନାକବନ୍ଦ କରିକି ନିଅନ୍ତି ଗୋଠନା କରିକି ଛାଡନ୍ତି ବୁଝିଲ କି ସେତେବେଳେ ଯେମତି ଯେମତି ହେଲା ତାପରେ ହେଲା ମୁଦ୍ରାସନ ଏସବୁ ଆସନ କରିବା ଦ୍ଵାରା କଣ ମୁଣ୍ଡ ଶାନ୍ତ ରହେ, ମାନେ ମାନସିକ ଚାପ ର ବି, ଆମେ ଦୁଶ୍ଚିନ୍ତତା ର ବି ଆମେ ମୁକ୍ତି ପାଇଥାନ୍ତି, ବୁଝିଲ କି? ମତେ କହିବ କି? ସଂକ୍ରାମକ ରୋଗ ଟା କଣ କହିଲ? ମୁଁ ସେଇଟା
ଦେଖ ସଂକ୍ରାମକ ଦେଖ ସଂକ୍ରାମକ ରୋଗ କୋଉଟା କହିଲେ? ଯୋଉଟା ଗୋଟେ ଧର ରୋଗାକ୍ରାନ୍ତ ଅଛି ଆଉ ସେଇଠାରୁ ସେଇ ବ୍ୟତି ଏହିଠାରୁ ଆଉ ଗୋଟେ ବ୍ୟକ୍ତିକୁ ସେହି ରୋଗଟା ବ୍ୟାପିଲା ସେଇଟାକୁ ଆମେ ସଂକ୍ରମିତ ରୋଗ କୁହନ୍ତି। ଯେମିତି ଆମର ଫ୍ଲୁ ରୋଗ ଗୁଡିକ ହେଲା। କିମ୍ବା କୋଭିଡ ନାଇଟିନ ଯୋଉଟା ଆସିଥିଲା ସେଇଟା ହେଲା ହଁ ସେଟା ହଉଛି ବାୟୁ ଜନିତ ଆମେ କାଶ ଦେଲେ କିମ୍ବା ଛିଙ୍କି ଦେଲେ କିମ୍ବା ବାୟୁ ମାଧ୍ୟମରେ ଆମେ କଥା ହେଲେ କିମ୍ବା ସ୍ପର୍ଶ ରୋଗ ମାନେ ଆମେ ଜଣଙ୍କୁ ଛୁଇଁ ଦେଲେ ଆମେ ସେ ଯେଉ ସେ ଯେଉଁ ବିଛଣା ରୋଗୀର ବିଛଣା ଏସବୁ ସଂସ୍ପର୍ଶରେ ଆସିଲେ ତା ଆମକୁ ସେଇ ରୋଗଟା ହେବ।
କି ଆମ ପାଖରେ ସେ ଛିଙ୍କିଲେ ହେଇ
ସେଇ ସବୁ ରୋଗ ଗୁଡ଼ିକୁ କୁହାଯାଏ ସଂକ୍ରାମକ ରୋଗ ଫ୍ଲୁ ରୋଗ ଟା ଆମେ ଧର କାଶି ଦେଲେ ଛିଙ୍କିଦେଲେ ତ ସେଇ ଜୀବାଣୁ ଗୁଡା କଣ କରନ୍ତି ନା ଲୋକ ମଧ୍ୟ ଦେଇକି ଗୋଟେ ସୁସ୍ଥ ଲୋକର ପଶିଗଲେ। ତାପରେ ଆମକୁ ଅ ସେଇ ଯୋଉ ମାନେ କଣ ହୁଏ ସେଇ ରୋଗ ଟା ବ୍ୟାପି ଥାଏ।ତାପରେ ଆଉ ଗୋଟେ କଥା ଜାଣିଛ ସ୍ଵଛ ପରିବେଶ ଗୋଟେ ସ୍ବାସ୍ଥ୍ୟକୁ ବହୁତ ପ୍ରଭାବ କରେ କରିଥାଏ ଯେମିତି ଯଦି ସ୍ୱଚ୍ଛ ପରିବେଶ ଥିବ ତାହେଲେ ରୋଗର ସଂକ୍ରମଣ ମାତ୍ରା ଟା କମିଯିବ ଠିକ୍ ଅଛି। ଆଉ ସୁସ୍ଥ ଜୀବନ ଯାପନ ଆମର ହେଇପାରିବ। ଅପରିଷ୍କାର ପରିବେଶ ଥିଲେ ଆମର ରୋଗର କାରଣ ସେଇ ଅପରିଷ୍କାର ପରିବେଶ ହିଁ ହେଇଥାଏ ପରିବେଶରୁ ସେଇଠି ଯୋଉ ଜୀବାଣୁଡା ଥାଆନ୍ତି ଜନ୍ମ ନିଅନ୍ତି। ଏଇ ମସଲା ମା ହେଲା ବିଭିନ୍ନ ଜୀବାଣୁ ବିଜାଣୁ ହେଲା ସେମାନେ ସବୁ କଉଠି ରୁହନ୍ତି ସେ ଯୋଉ ପରିଷ୍କାର ଦୂଷିତ। ପରିବେଶରେ ରହିଲେ ଆଉ ସେଇଠୁ ଆମର। କଣ ହେଲା ନା ସେଇଠି ରୋଗ ଜୀବାଣୁ ଗୁଡିକ ଆମର ଏହାକୁ ଆସିକି ଆମକୁ ରୋଗ କରାଇଲେ ତା ସହିତ ଆମେ ଯାହା ସଂସ୍ପର୍ଶରେ ଆସିବାେ ସେ। ଲୋକ ଟା ବି କଣ ହବ ସେଇ ରୋଗରେ ଆକ୍ରାନ୍ତ ହବ।
ହଁ ମୁଁ ବହିରେ ବି ପଢ଼ିଚି। ଛୁଆ ବେଳେ ତ ବହିରେ ସବୁ ଲେଖା ଖାଇଥିବ କି ଘର ଚାରି କଟେ ପାଣି ଜମେଇବନି। ଯାହା ଫଳରେ ମଶା ହବ ମଶା କାମୁଡ଼ାରେ ବି ବିଭିନ୍ନ ପ୍ରକାର ରୋଗ ହବ ବୁଝିଲେ ।ପରିବେଶ ସୁସ୍ଥ ରହିଲେ କି ସ୍ଵାସ୍ଥ୍ୟ ବି ସୁସ୍ଥ ରହିବ। କହିବି କି ଯୋଉ ଆଜିକାଲି ଯୋଉ ସବୁ ଧୂମ ପାନ କରୁଛ ନ୍ତି ଧୂମପାନ କରିବା ଦ୍ଵାରା ଆମର ଶରୀର। କି ପ୍ରକାର ପ୍ରଭାବ ପଡୁଛି କଣ। ମତେ ଟିକେ ସେଟା କହିବୁ କାରଣ। ମତେ ଟିକେ ସେଇଟା କୁହ ଖାଲି ।ଧୂମପାନ କିପରି ଆମକୁ କ୍ଷତିକାର ପ ପହଞ୍ଚେଇଥାଏ।
ଆ ଉପରେ ତ ମୋର କିଛି ବେଶୀ ଧାରଣା ନାହିଁ। ତମର ଯଦି ଧାରଣା ଅଛି ମତେ କୁହ।
ଜାଣିବ ଶୁଣ ଆଜିକାଲି ଦେଖିବ ସମସ୍ତେ ଯୋଉ ମଦ୍ୟପାନ କରୁଛନ୍ତି ।ଧୂମପାନ କରୁ ଛନ୍ତି ସମସ୍ତେ ଭାବନ୍ତି କି, ସେମାନେ ମାନସିକ ଚାପରୁ କଣ ଉ କେମିତି ସଢୁ ମାନସିକ ଚାପଡୁ ବାହାରିକି ଆସିବେ, ତାଠୁ କେମିତି ସେ ଦୂରେଇ ଯିବେ? ସେମାନେ ସେ ତାହା ଭାବି ଧୂମପାନ ନେଇ କରିଥାନ୍ତି। ସେମାନେ ସେମାନେ ଜାଣିଥାନ୍ତି। କି ଧୂମପାନ କରିବା ଦ୍ଵାରା ଫୁସ୍ ଫୁସ୍ ହୃଦୟ ହୃଦ ଓ ଶରୀରରେ ଅନୟ ମାନେ ଅନନ୍ୟ ଅଙ୍ଗ ଗୁଡିକ କଣ କ୍ଷତି ପହଞ୍ଚିଥାଏ। ସେ ଧୂଆଁ ଗୁଡାକ ସେ ଯୋଉ କ୍ଷତିକାରକ ଧୂଆଁ ଗୁଡାକ କଣ ଭିତରକୁ ଟାଣୁଛନ୍ତି ନା ।ସେତେ ଭିତରକୁ ଟାଣିବେ କଣ ଛାତି ଫା ତିଇ ଉପରେ ପ୍ରଭାବ ପଡିବ ।ଆଉ ଫୁସ୍ଫୁସ ଉପରେ ପ୍ରଭାବ ପଡିବ ଯାହା ଫଳରେ କଣ ଆମେ ବିଭିନ୍ନ ରୋଗରେ ଆମେ ରୋଗାକ୍ରାନ୍ତ ହବା। ଯେପରିକି କ୍ୟାନସର ତାପରେ ହେଲା ଶ୍ୱାସ କଷ୍ଟ ଷ୍ଟ ଭଳି ରୋଗ ଓ ନିଶ ଶ୍ୱାସ ନେଇ ପାରିବେନି ଠିକ୍ ବିଭିନ୍ନ ଲୋକ ଦେଖିବ ବି ମଦ୍ୟପାନ ଆଉ କଣ କହିଲ ଧୂମପାନ କରିକି। ମାନେ ଜୀବନ ମାନେ ହରାଉ ଛନ୍ତି ଜାଣିଚ ନାଇଁ କଥା ଟା। ତାପରେ ଦେଖିହବ ଧୂମପାନରେ ଲେଖା ଯାଇଥିବ କି ସ୍ଵାସ୍ଥ୍ୟ ପ୍ରତି ହାନିକାରକ ।କିନ୍ତୁ ସେମାନେ ଭାବନ୍ତି କଣ ନା ଏହାକୁ କରିବା ଦ୍ଵାରା ମୋର ଚିନ୍ତା ଚିନ୍ତା ଆମର ଦୂର ହେବ। ସବୁ ଦୂର ହବ ।କିନ୍ତୁ ସେମାନେ ଜାଣିନାହାନ୍ତି କି ତାଙ୍କ ଭବିଷ୍ୟତ ପାଇଁ ଏ କିପରି ହାନିକାରକ। ତାପରେ ସେମାନେ ସିନା ମ ଉଦ୍ୟପାନ କରୁଛନ୍ତି ଧୂୁମପାନ କରୁଛନ୍ତି ।ତାପରେ ତାଙ୍କ ପରିବାର ମାନେ ବହୁତ ଭ ପ୍ରଭାବ ପଡୁଛି ।ତାଙ୍କ ଛୁଆ ମାନ ଅଛନ୍ତି ଛୋ ଛୋଟ ଛୋଟ ଭାଇ ଭଉ ଭଉଣୀ ହୁଅନ୍ତୁ। କି ଯାହା ବି ହୁଅନ୍ତୁ ଟ୍ୟ ପାଖାପାଖା ହୁଅନ୍ତୁ ସେମାନେ ଦେଖିକି କଣ ସେମାନେ ବି ତା ଦେଖିବେ ନା ନାଇଁ ସେ ଥିଲେ କି ବଡ ଲୋକଟି ମୁଁ କରୁଛି ତ ମୁଁ କରିନି କିନ୍ତୁ ସେମାନେ ଜାଣିବା ଦରକାର କି ମୁଁ ମୋ ଦ୍ଵାରା ବି କିଛି ଲୋକ ଖରାପ ବାଟକୁ ଯିବେ। ନହେଲେ ମୁଁ ଖରାପ ହେବି। ବୁଝିଲ କି ଏ ତା ମାନେ ପ୍ରାଥମିକ ଚିକିତ୍ସା ଯୋଉ ନିଅନ୍ତି ଗାଁ ଗହଳିରେ ପ୍ରାଥମିକ ଚିକିତ୍ସା ନିଅନ୍ତି ସେ ପ୍ରାଥମିକ ଚିକିତ୍ସା କଣ ଟିକେ ମତେ କହିଲ ।
ଦେଖ ଆମ ଆମର ଆମ ଆମେ ଜାଣିଛନ୍ତି କି ଯଦି ଆମକୁ କିଛି ରୋଗ ହେଲା କିମ୍ବା ଆମକୁ କିଛି ଗୋଟେ ଦୁର୍ଘଟ ଘଟଣା ଆମ ସହିତ ଘଟିଲା ଆମେ ଡାକ୍ତରଖାନା ଯିବା କିନ୍ତୁ ସମସ୍ତେ ଙ୍କର ତ ଘର ପାଖରେ ଡାକ୍ ଡାକ୍ତରଖାନା ନାଇଁ ନା ଡାକ୍ତରଖାନା ଯିବାକୁ ଯାହାହେଲେ ଅତି କମ ରେ ଆମକୁ ପନ୍ଦରରୁୁ କୋଡିଏ ମିନିଟ ସମୟ ଲାଗିବ ତ ସେଇ ପନ୍ଦର ରୁ କୋଡିଏ ମିନିଟ ସମୟ ଭିତରେ ଆମେ ଯୋଉ ଚିକିତ୍ସା ଟା କରନ୍ତି ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ତାକୁ କୁହାଯାଏ ଆମର ପ୍ରାଥମିକ ଚିକିତ୍ସା। ସବୁଥିର ଅଲଗା ଅଲଗା ପ୍ରାଥମିକ ଚିକିତ୍ସା ତାର ଆମକୁ ଗୋଟେ ସାପଟେ କାମୁଡି ଦେଲା। ତାହେଲେ ଆମେ କଣ କରିବା ସେଇଟାକୁ ଆଗେ ସେ ଜାଗାକୁ ଧୋଇ ଦେଇକି ଧୋଇ ଦେଇକି ଆମେ କଣ କରିବା ତାକୁ ତା ଉପରୁ ଟିକେ ବାନ୍ଧି ଦିଅନ୍ତି କି ଯେମିତି ବିଶଟା ବେଶୀ ଉପରକୁ ନଯାଉ ସେମତି ଯଦି ଜଣେ ଆମେ କି ଗୋଟେ ଦେଖିଲେ କି ଗୋଟେ ଗଳି ପଡିଛି କିମ୍ବା ଦୁର୍ଘଟଣା ଟା ଘଟିଛି ସେ ଲୋକଟାକୁ ଆମେ କଣ କରନ୍ତି ଫାଷ୍ଟ ନିଜେ ପ୍ରା ପ୍ରାଥମିକ ଚିକିତ୍ସା ଦିଅନ୍ତି ବ୍ୟାଣ୍ଡେଜ କରିଦବା ହଉ ଟିକେ ଔଷଧ ଲଗେଇଦବା ହଉ ତାପରେ ଆମେ ଡାକ୍ତର ପାଖକୁ ନେଇକି ଯାଆନ୍ତି। ତ ଏଇଗୁଡା ହଉଛି ସବୁ ଯାକ ହଉଛି ପ୍ରାଥମିକ ଯେମିତି ଆମକୁ ଥଣ୍ଡା ହେଲା। ଥଣ୍ଡା ହେଲା ତାହେଲେ ଆମେ କଣ କରନ୍ତି ଆମେ ଘରେ ପ୍ରାଥମିକ ଚିକିତ୍ସା ପ୍ରଥମେ କରନ୍ତି ତାପରେ ଆମେ ତାକୁ ନେଇକି ଯାନ୍ତି ରାସ୍ତା ତ ଡାକ୍ତର ପାଖକୁ ନବା ପୂର୍ବରୁ ଆମେ ଯୋଉ ଚିକିତ୍ସା ଗୁଡିକ ଘରେ କରନ୍ତି ତାହାକୁ ହଁ ତ ସେଇଟାକୁ କୁହାଯାଏ ଜାଣିଥିବା ଅଜଣା ଜିନିଷରେ କେବେ ଆମେ ହା ହାତ ମାରିବା କଥା ନୁହେଁ ଯୋଉଟା ଆମେ ଜାଣିଛନ୍ତି ଯୋଉଟା କଲେ ଆମକୁ ମିଳିପାରିବ। ସେଇଟା କୁହାଯାଏ କଣ ପ୍ରା ତମେ କନ ସେଇ
ଗୋଟେ ହଁ ଗୋଟେ କଥା ପଚାରିବି ମୁଁ ମାନେ ମୁଁ ଏବେକୁ ଟିକେ ବହୁତ ମୋଟା ହେଇଗଲିଣି ହେଲା ତ ମତେ କହିବ କି ମୋ ମୋଟପଣ କିପରି ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବ ମୋଟା ହେଇଯାଉଛି ମୁଁ ବି ଜାଣିପାରୁନିଁ କେମତି କଣ ମୋ ଶରୀର ଭିତରେ କଣ ହବ କଣ ନାହିଁ ସେମିତି ଜାଣିପାରୁନି। ମତେ ଟିକେ କହିବ
ମୋଟାପଣ ହେଲେ ବହୁତ ପ୍ରକାର ରୋଗ ହୁଏ ସ୍ୱାସ୍ଥ୍ୟକୁ ସେ ସେଟା ବହୁତ ପ୍ରଭାବ ପକାଏ କେମିତି ଯେମିତି ହୃଦ୍ ରୋ କିମ୍ବା ଆମ ମଧୁମୟ ହେଲା ତର ରକ୍ତଚାପ ହେଲା। ତ ଏଇଗୁଡା ଏଇଗୁଡା ସବୁ ଜାକ କି ମୋଟାପାର କାରଣ। ଯଦି ମୋଟା ରହିବା ଆମର ବି କିଛି କାମ କରିବାକୁ ଇଚ୍ଛା ହବନି। ଦେହ ଆହୁରି ଏ କଣ ହବ ମାନେ ଦେହରେ କିଛି ଯେମିତି ରହିବନି। କିଛି କାମ କରିବାକୁ ଇଚ୍ଛା ହବନି ଖାଲି ସବୁବେଳେ ଅଳସୁଆ ଲାଗିବ ଶୋଇବାକୁ ଇଚ୍ଛା ହବ। ଆଉ ଆମକୁ ଏମତି ଗ୍ ମାଡିକି ବସିିବ। ଆଉ ଚର୍ବି ହେଇଗଲା ମାନେ ଆମର ସବୁ ଯାଙ୍କ ରୋଗ ଧୀରେ ଧୀରେ ଆରମ୍ଭ ହବ ଭାବେ ତେଣୁ ଆମକୁ ସବୁବେଳେ ବାୟାମ କରିବାକୁ ପଡିବ। ତମେ ବି ବାୟାମ କର ଦେଖ ଯିବ ତମର ଆଉ କିଛି ଅସୁବିଧା ହବନି ତମେ ପୁଣି ସତେଇଶ୍ ହେ। ଆଚ୍ଛା କହିଲ ସୁସ୍ ତ ଜୀବନ ଶୈଳୀ କଣ?
ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା, ପରିଚ୍ଛନ୍ନ ର ଶିକ୍ଷା ସୁସ୍ଥ ଜୀବ ଜୀବନ ଶୈଳୀ କୁହାଯାଏ ମାନେ କଣ ସନ୍ତୁଳିତ ଖାଦ୍ୟ ଖାଉଥିବା ନିୟମିତ ବ୍ୟାୟାମ କରୁଥିବା ପର୍ଯ୍ୟାପ୍ତ ନି ମାନେ ନିଦ ବି ଆମକୁ ଠିକ୍ ସେ ହଉଥିବ କାରଣ ନିଦ ତ ନହେଲେ ଏଗୁଡା ସବୁ କିଛି ବି ହେଇପାରିବନି। ବୁଝିଲ କି ନିଦ ହେଇଥିବ ଖାଲି ନୂଆ ନୂଆ ଡ୍ରେସ ଭଳି କିି ଭଳି ସବୁ ପିନ୍ଧିଥିଲେ କି ଆମେ ବାହାରୁ ପୁରା ମୁହରେ ଲଗେଇଦେଲେ ନୁହତ ସେଇଟାକୁ ପରିଛନ୍ନ କୁହାଯିବ। ତମେ ଯେମିତି ସେତେବେଳେ କହୁଥିଲ ନା ନଖ କାଟିବା ହେଲା ଭଲ କି ସଫାସତୁରା ହେଇ ଗାଧେଇବା। ସବୁ ଜିନିଷକୁ ସଫାସୁଫି ରଖିବା ପରିଛନ୍ନତା ମାନେ ସେଇଟା ରଖିଲେ କଣ ଆମ ସୁସ୍ଥ ଜୀବନ ଶୈଳୀ କୁହାଯିବ ମାନେ ସେଇଟା ହିଁ ହଉଛି ଗୋଟେ ସୁସ୍ଥ ଜୀବନ ଶୈଳୀ। ମୁଁ କହିବି କି ରୋଗ ପ୍ରତିରୋଧକ ଶକ୍ତି କିପରି ମାନେ ବଢାଇ ଯାଇ
ଦେଖ ରୋଗ ପ୍ରତିରୋଧକ ଶକ୍ତି ବଢି ବାର କେବଳ ତିନି ଚାରିଟା ମାଧ୍ୟମ ହିଁ ଅଛି। ଯଦି ଆମେ ପୌଷ୍ଟିକ ଖାଦ୍ୟ ଖାଇବା ମାନେ ଯୋଉ ଖାଦ୍ୟ ଟା ଆମ ପାଇଁ ଶରୀର ପାଇଁ ଭଲ କୁହନ୍ତି ଯୋଉଟା ପାଟିକୁ ଭଲ ଲାଗେନି ସେଇଟା ଶରୀର ପାଇଁ ଭଲ ଯୋଉଟା ଶରୀର ପାଇଁ ଭଲ ସେଇଟା ପାଟିକୁ ଭଲ ଲାଗେ ନି ଆମ ପାଟି କୁ ଅରୁୁଚି କର ଆମ ରୁଚିକର ଖାଦ୍ୟ ଖାଇଦେଲା ଳକୁ ସେଟା ଆମ ଶରୀର ଉପରେ ପ୍ରଭାବ ପକାଉଛି। ତେଣୁ ଆମକୁ ଏମିତି ଖାଦ୍ୟ କହିବାକୁ ପଡିବ ଯୋଉଟା ପୌଷ୍ଟିକ ଖାଦ୍ୟ ହେଇଥିବ। ତା ସହିତ ଆମର ନିୟମିତ ବାୟାମ ବି ଦରକାର। ଆରେ ଆମକୁ ଯାହାହଲେ ନିୟମିତ ବାୟାମ କରିବାକୁ ପଡିବ। ବାୟାମ କଲେ ଆମ ଦେହ ସତେଜ ରହିବ ଆମକୁ କାମ କରିବାକୁ ଇଚ୍ଛା ହବ । ଆ ପର୍ଯ୍ୟାପ୍ତ ନିଦ୍ରା ଦିନକୁ ଅ ଅତି କମ ରେ ଆମକୁ ଆଠ ଘଣ୍ଟା ବିଶ୍ରାମ ନବା ପଡିବ ବିଶ୍ରାମ ନନେଲେ ଆମର ଅଧିକାଂଶ ରୋଗ ଆମକୁ ମାଡି ବସିବ ତା ସହିତ ଟିକାକରଣ ବି ନିହାତି ଆବଶ୍ୟକ। ଦେଖ ଯେଉ ଟୀକା ସରକାରଙ୍କ ତରଫରୁ ଏବେ ମାଗଣାରେ ଟୀକାକରଣ କରାଯାଉଛି। ଯେଉଁ ବି ସବୁ ଟିକାକରଣ କରାଯାଉଛି ତା କୁ ଆମକୁ ଠିକ୍ ସେ କରିବାକୁ। ପଡିବ ଏହା ଦ୍ଵାରା ହଁ ହବ ନା ଆମ ରୋଗ ପ୍ରତିରୋଧକ ଶକ୍ତି କରିବାକୁ ପଡ଼ିବ।କାରଣ କୁହନ୍ତି ଯୋଉ ସ୍ଵାସ୍ଥ୍ୟ ଏଇ ସମ୍ପଦ ଯଦି ଭଲ ସ୍ୱାସ୍ଥ୍ୟ ନ ଥିବ ତାହେଲେ କୌଣସି ସଫ ସଫଳତାର ମୂଲ୍ୟ ନାହିଁ।ଲୋକଙ୍କ ପାଖରେ ବହୁତ ବହୁତ ପଇସା ଅଛି। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ ନାହିଁ।ତାହେଲେ ତାଙ୍କର କିଛି ଲାଭ ନାହିଁ। ସୁସ୍ଥ ବ୍ୟକ୍ତି ହିଁ ମାନେ ଲକ୍ଷ୍ୟ ହାସଲ କରିପାରେ ଆଉ ସମାଜର ଉନ୍ନତିରେ ଅବଦାନ କରିପାରେକାରଣ ଯାହା ତ ଅସୁସ୍ଥ ସେ ତାକୁ ଘରେ ବିଛଣାରେ ପଡିକି ରହିଲା। ତ ସିଏ କେମିତି ଦେସର କି ସାମାଜିକ ଉନ୍ନତିରେ କଣ କରିବ ସହାୟକ । କରିବ ତେଣୁ ସ୍ୱାସ୍ଥ୍ୟ ହିଁ କି ସମ୍ପଦ ବୋଲି କୁହାଯାଏ। କାରଣ ଯଦି ଆମ ମନ ଥିବା ଆମ ଦେହ ଭଲ ବ ଆମର ସାମାଜିକ ଶାରୀରିକ, ମାନସିକ, ସ୍ୱାସ୍ଥ୍ୟ ଭଲ ଥିବ ତାହେଲେ, ଯାଇକି ଆମ ପରିବେଶ ଭଲ ରହିବ ସମସ୍ତଙ୍କ ସହିତ ଆମେ ମିଳି ପା ମିଶିପାରିବ ଇଏ କରିପାରିବ ଏମିତି ହେଲେ ସେଇଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହଉଛି ଜୀବନ।
ତାପରେ ହଁ ତାପରେ ସ୍ୱାସ୍ଥ୍ୟ ବେକ୍ତି ର ନିଜର ଲକ୍ଷ୍ୟ ହାସଲ କରିପାରିବ। ସମାଜର ଉତ୍ତି ଅବଦାନ ରଖିପାରିବ। ସେଥିପାଇଁ ସ୍ୱାସ୍ଥ୍ୟକୁ ସବୁ ତ ବଡ ସମ୍ପଦ ବୋଲି ମଧ୍ୟ କୁହାଯାଏ କାରଣ, ଆମେ ଯଦି ଆମ ସ୍ଵାସ୍ଥ୍ୟ ଠିକ ନଥିବ, ତାହେଲେ ଆମେ ରହିବାନି। ଆମେ ଯଦି ବି ଆଜି ଅଛନ୍ତି କେବଳ ଆମ ସ୍ୱାସ୍ଥ୍ୟ ପାଇଁ ଯଦି ମୋ ସ୍ୱାସ୍ଥ୍ୟ ବିଗିଡିବ ତାହେଲେ ଆମେ ବି ରହିବାନି ନା । ତ ଆମକୁ ନିୟମିତ ବ୍ୟାୟାମ ଦରକାର୍ ତାପରେ ଖାଦ୍ୟପେୟ ଠିକ ଦରକାର ପାଣି ପିଇବା ଦରକାର ତଥାବି ଆଠ ରୁ ସାତ ରୁ ଆଠ ଘଣ୍ଟା ଶୋଇବା ମାନେ ଶୋଇବା ଦରକାର।
ହଁ ତାପରେ ଦେଖୁନ ଅସୁସ୍ଥ ବ୍ୟକ୍ତି ପାଖରେ ଯଦି ଧନ ଧନ ସମ୍ପତ୍ତି ଥିଲେ ବି ସେ ତାର ଆନନ୍ଦ ନେଇ ପାରିବନି କାରଣ ତା ପାଇଁ ଭଲ ସ୍ୱାସ୍ଥ୍ୟ ଥିବା ଦର
ସ୍ୱାସ୍ଥ୍ୟ ଥିବ ବାସ ତାର ମନ ବି ଲାଗୁନ ଥିବ ନା କୋଉଠି ତା ଯୋଉ ତା ଦେହ ଏଇ ତା ଦେହ ସବୁବେଳେ ତାକୁ ମନେ କଷ୍ଟ ଦୋଉଥିବ। ତ ତାକୁ ଭଲ ହିଁ ଲାଗୁନଥିବ ସେ କିଛି ମନୋରଞ୍ଜନ ସେ ତାକୁ ଏତେ ଭଲ ଲାଗିବନି। ହୁଁ। ତାପରେ ଆଉ ମୋଟାପଣ ପାଇଁ କଣ କହି ପାରିବି।
ବ୍ୟାୟାମ ବ୍ୟାୟାମ।